ହାଲୋ ହାଲୋ?
ଆଣ୍ଟି ନମସ୍କାର।
ହଁ ହଁ ନମସ୍କାର। ତମକୁ ମୋ ଭଏସ୍ ଶୁଭୁଛି ଭଲସେ?
ହଁ କ୍ଲିୟର ଶୁଭା ଯାଉଛି। ମୋ ଭଏସ୍ ଠିକ୍ ଶୁଭା ଯାଉଛି?
ହଁ ହଁ ପୁରା କ୍ଲିଅର।
ଆଜ୍ଞା।
ଆଉ କଣ କରୁଛ?
କିଛି ନାଇଁ ଖାଇପିଇ ବସିଥିଲି। ତମେ କଣ କରୁଥି? ଆପଣ କଣ କରୁଥିଲେ?
ଆ ମୁଁ ଏଇଠି ଆଉ ଖାଇବା ବନେଇକି ବସିଛି ଆଉ।
ଆଜି କଣ ଖାଇବା ବନେଇଛନ୍ତି?
କିଛି ନାହିଁ ଏମିତି ଆଜି ତ ମଙ୍ଗଳବାର ଆମର କେହି ପିଆଜ, ରସୁଣ ହେରିକା ଖାଆନ୍ତିନି। ତ ସେଇଥିପାଇଁ ପରଟା ଆଉ ଏମିତି ଗୁଣ୍ଡ ହେରିକା ପକେଇକି ଆଳୁ ତରକାରୀ କରିଦେଇଛି ଆଉ।
ଆଛା। ଆପଣ ଯିଏ ସେ କଣ କରୁଛନ୍ତି?
ମୋ ଝିଅ ଟିଭିି ଦେଖୁଛି।
ଆ ଘରୁ ଯାଇଛନ୍ତି ଦେଖନ୍ତୁ ଏନା।
ହଁ ଆଉ ତମର ଆଜି ମେସ୍ ରେ କଣ ଖାଇବାକୁ ଥିଲା?
ଆଜ୍ଞା ମେସ୍ ଖାଇବା ଖରାପ ଥିଲା ମୁଁ ବାହାରୁ ଅର୍ଡର କରିଥିଲି ରୁଟି, ଡାଲମା। ବଢ଼ିଆ ଥିଲା।
ହ ହଁ ରୁଟି ଡାଲମା କେତେ ପ୍ରାଇସ୍ ପଡିଲା?
ପଚାଶ।
ପଚାଶ ଆଛା ରୁଟି କେତେଟା?
ରୁଟି ଚାରିଟା। ରୁଟି ଚାରିଟା ପର ପାଞ୍ଚ ଟଙ୍କା ଲେଖା କୋଡିଏ ଟଙ୍କା।
ହୁଁ। ଅ ହଁ। ହଁ ଆମର ବି ସେଇଠି ଯୋଉ ମୋ ଝିଅ ଯୋଉଠି ରହୁଥିଲା ଶୈଳା ବେଳା ପାଖରେ ସେଇଠି କିନ୍ତୁ ତରକାରୀ ଏମିତି କୋଡ଼ିଏ ଟଙ୍କା ରେ ମିଳିଯାଏ। ଆଉ ରୁଟି ଏମିତି ତିନି ଟଙ୍କା ନା କେତେ ଟଙ୍କାରେ ମିଳିଯାଏ।
ହଁ ବଢିଆ।
ଭଲ ରୁଟି ଥାଏ କିନ୍ତୁ।
ଆପଣ ଝିଅ ଆଡମିସନ କର ଥିଲା ବା ଆମେଟିକି କଲେଜ ରେ ଯେଇ କରିଥିଲେ।
ହଁ ହଁ ଯାଇଥିଲୁ ଏଇ ଦି ଦିନ ଖଣ୍ଡେ ତଳେ ତ ଯାଇଥିଲୁ। ଦି ଦିନ କହୁଛି କାଲି ତ ଯାଇଥିଲୁ କାଲି ଯାଇଥିଲୁ ଆଉ ଆଡମିସନ ବଗେରା କରି ବୁଝା ବୁଝି କରି ରିସିପ୍ଟି ହେରିକା ଆଣିଲୁ ତାପରେ ହସ୍ ଟେଲ ଦେଖି ଦେଖିକି ଏମିତି ଆସିଲୁ ଆଉ।
ତାଙ୍କ ହ ତାଙ୍କ ପାଇଁ ହଷ୍ଟେଲ କୋଉଠି ଦେଖିଲେ ସେ କଲେଜ ଟାଇମ୍ ରେ ନା ବାହାର କୋଉଠି ଦେଖିଲେ?
ନା କଲେଜ ହଷ୍ଟେଲରେ ତ ସିଏ କହୁଛନ୍ତି କି? ପଅଷଠି ହଜାର ବର୍ଷକୁ ପ୍ଲସ୍ ଖାଇବା ମାସକୁ ଚାରି ହଜାର ପାଶ ଆଉ ସେ ଯୋଉ ପଅଷଠି ହଜାର ଯୋଉ ବର୍ଷକୁ ସେଇଟା ମାନେ ସାଙ୍ଗେ ସାଙ୍ଗେ ପେମେଣ୍ଟ କରିବାକୁ ପଡିବ।
ଆଛା ବହୁତ୍ କହୁଛନ୍ତି ଅଧିକ।
ହଁ ବହୁତ ଅଧିକ ନା ତ ସେଥିପାଇଁ ସେଇଠି ୱାକିଂ ଡିଷ୍ଟାନ୍ସରେ ଦୁଇଶହ ମିଟର ଡିଷ୍ଟାନ୍ସ ରେ ଯେମିତି ତମର ଅ କଣ ତମର ଯୋଉ ଏ ସିବ କଲେଜ ମେଡିକାଲ କଲେଜ। ସେଇଠୁ ସେଇଠୁ ସେ ଯୋଉ ରେଭେନ୍ସା ଯେତିକି ବାଟ ହଁ ତାଠୁ ବି ଆହୁରି କମ ବାଟ ହବ। ଚାଲିକି ବି ତ ଜଣେ ଯାଇପାରିବ ନା ଆରାମ ସେ ପାଞ୍ଚ ଦଶ ମିନିଟ ଲାଗିବ।
ଆଜ୍ଞା।
ହୁଁ ସେତିକି ଡିଷ୍ଟାନ୍ସରେ ଦେଖିଚୁ। ଆଉ ତାର ପ୍ରାଇସ୍ ବି ବହୁତ କମ୍ ଅଛି ଏତେ କିଛି ଅଧିକ ନାହିଁ।
କେତେ ଅଛି ପ୍ରାଇସି ରେଣ୍ଟ କେତେ ଅଛି।
ଆ ବେଡ ଚାଜ ଦି ହଜାର ଟଙ୍କା ଅଛି ଆଉ ଯଦି ଇଲେ ବିଲି ବାଗେରା କୋଉ ଥର ଅଧିକ ଆସିଲା ତ ଜଣଙ୍କ ଲେଖା ପଡିଯାଏ। ଆଉ ଶୀତ ଦିନେ ତ ଜାଣିଥିବ ଶୀତ ଦିନେ ଟୋ ଟାଲି ଇଲେକ୍ଟ୍ରିକ ବିଲ୍ ଶହେ ଟଙ୍କା ଆସେ ତ ତାକୁ ଚାରି ଜଣଙ୍କ ଭିତରେ ଡିଭାଇଡି କଲେ ୟା ଭାଗ ପଡିବ ପଚିସି ଟଙ୍କା। ତ ଏମିତି ଅଛି ଆଉ ଖାଇବା ସେତ ଯେହେତୁ କଲେଜ ଯିବ ସେ କ୍ୟାଣ୍ଟିନ ରେ ହିଁ ଖାଇବ।
କ୍ୟାଣ୍ଟିନରେ ଦିନେ ବେଳେ ଖାଇବା ନା ରାତିରେ?
ରାତିରେ ତମେ ଏବେ ଯାହା କଲ ସିଏ ସେୟା କରିବ।
ଆଛା।
ହୁଁ ନହେଲେ ମନେ ସେଠି ଗ୍ୟାସ ବି ଦେଇଛନ୍ତି ଫ୍ରିଜ ବି ଦେଇଛନ୍ତି। ତ ଚାହିଁଲେ ନିଜେ ସେ ବନେଇ ବିି ପାରିବ।
ବଢିଆ।
ହୁଁ। ଏୟା କଥା ଯେ ସେ ଯୋଉ ରୁମ ଟା ବୁଝିଲା ସେଟା ପାଖରେ ପୁରା ତାକୁ କିଛି ରୋଡ କ୍ରସହେରିକା କରିବାକୁ ବି ମାନେ ଏତେ କିଛି ଆବଶ୍ୟକ ତା ନାହିଁ କିନ୍ତୁ କଥା ଏହା କି ସେଟା ମାନେ ସି ଯିବ ଯାଇ ଅଗଷ୍ଟରେ ହେଲା ଅଗଷ୍ଟ ଏକ। କି ଆଡେ ଜୁଲାଇ କୋଡିଏରୁ ଅଗଷ୍ଟ ଏକ ଭିତରେ ଯିବା ତ ତା ଭିତରେ ମତେ ଯଦି କିଏ ରୁମ୍ ବୁକ୍ କରିଦେଇଥିବେ କି କଣ। ଆଉ ଇଏ ଯୋଉ ଯାଇଥିଲା ଆମେ ଯୋଉ ଯାଇଥିଲୁ ଦେଖିବାକୁ ସେ ତ ରୁମ ଟା ତାଲା ପଡିଥିଲା। ପିଲା ସବୁ ଛୁଟିଆ ଘରକୁ ପଳେଇଥିଲେ ଚାବି ନେଇକି ବୁଝିପାରୁଛ। ତ ସେଇଆା କଥା ଆଉ।
ଯଦି ବୁକ୍ କରିଦ ତାହେଲେ ଆପଣ ଆଡଭାନ୍ସ ଦେଇକି ଆସିଛନ୍ତି ତ?
ନା ଆମେ ବା ରୁମ ଟା ହିଁ ଦେଖିନୁ ଆମେ ବାକି ସବୁ ଦେଖିଛୁ ରୁମ ଟା ହିଁ ଦେଖିନୁ ଆଉ। ସେ ଯୋଉ ଘର ମାଲିକ ବି ସେ ନଥିଲା ସେକୁ ଫୋନ କଲୁ ଅନ୍ୟ ଜଣଙ୍କ ରେଣ୍ଟ ଯିଏ ନେଇକି ରହୁଥିଲେ ତାଙ୍କଠୁ ନମ୍ବର ନେଇକି ଯଉଁ ଫୋନ କଲୁ ସେ ବି କହିଲେ କି ଅ ମାନେ ଗୋଟେ ଷ୍ଟୁଡେଣ୍ଟ କୁ କହିଲେ କି ଯାଇକି ଦେଖାଅ ବୋଲି ତ ସେ ଦେଖିଲା। ତ ଘର ମାଲିକ ସହିତ ଆସିକି ବି ଘରେ ଆମେ କଲ କରି କଥା ହେଇଥିଲୁ ସେ କହୁଛି କି ନାଇଁ ନାଇଁ ଆପଣ ଆସିକି ଦେଖି ଯାଆନ୍ତୁ ଭଲସେ ତାପରେ ହିଁ ଆପଣ ଆଡଭାନ୍ସ ଦେବେ କି କଣ।
ପୁଣି ସେ ପିଲା ଗୁଡେ କେବେ ଆସ ଲକ ଫିଟେଇଲେ ନା ସିନା ତମେ ଦେଖିବ।
ହୁଁ ସେଇଟା ହିଁ ଜଣା ନାହିଁ ଆଉ ପୁଣି ଆଉ ଗୋଟେ କଥା ହେଲା କି ତାଙ୍କର ଯୋଉ ଆମିଠି କଲେଜ ଟା ଯୋଉଠି ଅଛି।
ଆଜ୍ଞା।
ସେଇଟା କୌଣସି କହିଲେ କି ଘୁଞ୍ଚିଯିବ ମାନେ ଯଉଟା କି ଜୟଦେବ ବିହାର ଜଙ୍କସନ ପାଖରେ ଅଛି।
ଆଜ୍ଞା।
ସେଇଟା ସେ କହୁଛନ୍ତି କି ଖଣ୍ଡଗିରି ଆଉ ଆଚାର୍ଯ୍ୟ ବିହାର ରୋଡ ଆଡକୁ ପଳେଇବ।
ଆଜ୍ଞା।
ଆଉ ସେମାନେ କହୁଛନ୍ତି କି ମାର୍ଚ୍ଚ କୁ ସିଫ୍ଟ କରିବେ।
ଆଚ୍ଛା ସେଠି ସିଫଟ କଲେ ଆପଣ ପୁଣି ଆଉଥରେ ସିଫ୍ଟ କରିବେ ଆଙ୍କୁ।
ହଁ ସିଫ୍ଟ କରିବାର କିଛି ନାଁରେ ସେଠି ବହୁ ରୁମ ମିଳିଯିବ ହେଲା କଥା ଏହା କି ଇଏ ଆଠ ନ ମାସ ପାଇଁ ରହିବ ସେଏ ରୁମ ଦଉଥିବେ ନ ଦଉଥିବେ। ପୁଣି ରୁମ ଛାଡିଲା ବେଳେ କାଳେ କଣ କହିବେ। କି ବର୍ଷକ ରେଣ୍ଟ ଦିଅ କି କଣ। ସେଟା କିଛି ଜଣା ନାହିଁ ନା ସେ ବିଷୟରେ ଆମର କିଛି ଧାରଣା ଏତେ ନାହିଁ। ତ ସେଇଟା ଟିକେ ବୁଝାବୁଝି କରିବାକୁ ପଡିବ ଆଉ।
ନସେମିତି କିଛି ନାହିଁ ଯଦିଆଚାର୍ଯ୍ୟ ବିହାରରେ ବି ସିଫ୍ଟ ହେଇଗଲା। ତାଲେ ଆସିବେ ଜଦେବର ଆମ ବସ ବହୁତ ଯାଉଛି ନା।
ନାଇଁ ନାଇଁ ସିଏ ଖଣ୍ଡଗିରି ସାଇଡ କୁ କହିଲେ।
ଆଛା।
ଆଉ ଯୋଉ ଆମ ବାସ ଯୋଉଟା କହିଲ ସେଇଟା ମାନେ ଗଲେ କି ଆସିଲେ କିଛି ନାହିଁ କିନ୍ତୁ ମୁଁ ଚାହୁଁନି ମାନେ ତାର ବାପା ଚାହୁଁନାହାନ୍ତି କି ସିଏ ମାନେ ଏତେ ବାର ମାନେ ଟ୍ରାଭେଲ କରି ଯାଉ ତା ବାପା ଯାଉଛନ୍ତି କି ସେମିତି ମାନେ ପାଖାପାଖି ଏରିଆରେ ରହୁ ସାଙ୍ଗେ ସାଙ୍ଗେ ଯାଉ ସାଙ୍ଗେ ସାଙ୍ଗେ ଆସୁ। କିନ୍ତୁ ତାର କିଛି ଅସୁବିଧା ନ ହଉ ବୁଝିପାରୁଛ? ଆଉ ପୁଣି ସେଠି ତାର କେହି ଚିହ୍ନା ବି ନାହାନ୍ତି। ଆକାଶରେ ପଡିଲା ବେଳେ ତମେ ବୋଧେ ତା ସହିତ ସେଠି ଯାହା ବି ହେଲେ ଚିହ୍ନା ଥିଲ। ଆଁ ଉଁ। ତାର ଗୋଟେ ସାଙ୍ଗ ଥିଲା ପ୍ରତୀକ୍ଷା ସିଏ ବି ସେଠି ମାନେ ତମେ ସାଲେପୁର କଲେଜ୍‌ ର ପିଲା ଥିଲା। ସିଏ ବି ରହୁଥିଲା।
ପ୍ରତିକ୍ଷା ଆଜ୍ଞା ଆଜ୍ଞା ହଁ।
ହୁଁ। ତେ ଏଠି ତ କେହି ନାହାନ୍ତି ନା ମାନେ ଚିହ୍ନା ସେଇ ହିସାବରେ। ତ ସେପାଇଁ ଟି କେ ଆମର ଟିକେ ମାନେ ସେଇ ବିଷୟରେ ଆମର ସବୁ ଟିକେ ଚାଲିଛି ଡିସ୍କସନ୍‌ କି କଣ କରାଯାଇ ପାରିବ।
ଚିହ୍ନା ନାହାନ୍ତି ହେଇତିପାଇଁ ଚିହ୍ନା କଲେଜ୍‌ ଗଲେ। କାଇଁ ବ୍ୟସ୍ତ ହୋଉଛନ୍ତି।
ହଁ ହେଲେ ଚିହ୍ନା ହେଇଯିବେ ଯେ ହେଲେ କଥା ଏଇୟା କି ସେଠି ଯୋଉ ସବୁ ପିଲା ଆସିଥିବେ ମାନେ ଉଁ ବୁଝିପାରୁଥିବେ କି ଏମ୍ ବି ଏ ଯୋଉ କରିବା ପାଇଁ ମ୍ୟାରେଡ୍‌ ଲୋକମାନେ ବି ଆସନ୍ତି ପ୍ଲସ୍ ମାନେ ୟା ଠୁ ବହୁତ ବଡ ପିଲା ବି ଆସିଥିବେ। ବହୁତ ସାନ ପିଲା ବି ବହୁତ ସାନ ବୋଲି ଦି ବର୍ଷ ସାନ। ପିଲା ମେବି ଆସିଥାଇ ପାରନ୍ତି ବଟ୍ ବହୁତ ବଡ ପିଲା ବହୁତ ଜଣ ଆସିଥିବେ ବୁଝିପାରୁଛ। ତ ତାଙ୍କ ସହିତ ମାନେ ଉଁ ତାଙ୍କର ପୁଣି ସେ କୋଉ କୋଉ ଜାଗାରୁ ଆସିଥିବେ ତାଙ୍କ ମାଇଣ୍ଡ ସେଟ୍ କେମତିଆ? ଇଏ ତ ଆମ କଟକ ହେଇନି ନା କି କଟକରେ ସମସ୍ତେ ବହୁତ ମାନେ କଟକ ରେ ଯାହାବ ହେଲେ ପିଲାମାନେ ବହୁତ ଖୋଲା ମିଜାଜ୍‌ ର ଥାନ୍ତି ଆଉ ଭୁବନେଶ୍ଵରରେ ଟିକେ ଅଲଗା ଟାଇପ୍ ର ଥାନ୍ତି। ତ ସେଇଥିପାଇଁ ଆମେ ଟିକେ ଦ୍ଵନ୍ଦରେ ଅଛୁ ଆଉ।
ଏମିତି ଏମିତି ଭାବନ୍ତୁନି କିଛି କିଏ ମାନେ ଇଏ ତ ମିଶିବା ପିଲା ନା ମିଶିବେ ଜଲ୍ଦି। ପିଲା ଭଲ ଆସେ କାଇଁ ନେଗେଟିଭ୍‌ କାଇଁ ଭାବୁଛନ୍ତି ପିଲା ଏମିତି ଆସିବ ଖରାପ୍ ଆସିବ ପିଲା ଠିକ୍ ଠାକ୍ ଆସିବ।
ହ ହଁ ଦେଖାଯାଉ କଣ ହୋଉଛି ତାପରେ ପୁଣି ସେ ଯୋଉଟି ରହିବ ସେଠି ସିକ୍ୟୁରିଟି ଦରକାର ନା କି ମାନେ ସେ ଜାଗାଟା ସେଫ୍ ସେ ଘରଟା ସେଫ୍ କି ସେ ଯୋଉ ଯୋଉ ପିଲାମାନଙ୍କ ସହ ରହିବ। ସେଟା ପୁଣି ସେଠି ବି ଜବ୍ କରୁଥିବା ପିଲା ମାନେ ରହୁଛନ୍ତି ରେଣ୍ଟକୁ ନେଇକି।
ଆଚାନ୍
ଆଉ ତମର କଣ ପାଠ ପଢାପଢି କେମିତି କଣ ଆଉ କଣ ଚାଲିଛି?
ଆମର କଣ ଚାଲିଛି ଗୋଟେ ଟାଇପ୍ ର ପୁଣି ଆଜି ଆମର ଆନା ଡିପାର୍ଟମେଣ୍ଟ ର ନୁଆଁ ନୁଆଁ ଏଚୋଡି ଆସିନି ମ୍ୟାମ୍। ମ୍ୟାମ୍ ସାହାସୀ ଟିକେ ଆସି ଟିକେ ଦେଖେଲେ କିି ସିଏ ଷ୍ଟ୍ରିଟ୍ ବୋଲି ତା କିଛି ସମୟ ପରେ ଵଳେ ପଇସା ମିଶିଗଲେ ମାନେ ଆମ୍ ପରିଆମ୍ୟାମ୍। ଯେହେତୁ ଫାଷ୍ଟ ଆସେ ସେ ଷ୍ଟ୍ରିଟ୍ ବୋଲି।
ହୁଁ।
ତାପରେ ଆଜି ପୁଣି ଆମର ଜଣେ ଭାଇ ହେବେ ଗ୍ୟାସ ଏଣ୍ଟୋଫିଉ ଦିଏ ଡିପାର୍ଟମେଣ୍ଟ ର। ସି ହେଲା ସୁଗ ପେଶାଲିଷ୍ଟ ସେଇ ଏକ୍ସପାର କରିଗଲେ। ଥାର୍ଟି ଏଇଟ୍ ଇଅର ରେ ଏକ୍ସପାର କରିଗଲେ। କେବେବି କଁ ଆମକୁ ଏତେ ଇନଫର୍ମେସନ ଆସିନି ଆମେ ଯାଇଥାନ୍ତୁ ଶୋକ ସଭାରେ ଯାଇଥିଲୁ ଆମେ।
ହଁ।
ଖରାପ ଲାଗିଲା ମାନେ ନିଜ କଲେଜ ପିଲାଏକରେ ପୁଣି ଥାଟି ଏଇଟ ଜମା ଅଠତିରିଶ ବର୍ଷରେ ଏକ୍ସ ପାର କରିଗଲେ। କଁ ନାଗିଥିବ ତାଙ୍କ ପରିବାର
ପୁଣି ସ୍ପେସିଆଲାଇଜେସନ୍ ବି କରିଛନ୍ତି।
ହଁ ଆଜ୍ଞା।
ଗୋଟେ ଭଲ ଡକ୍ଟର ହେଇଥିବେ ନିହାତି।
ହଁ ନିଟ ଏଯି ଦେଲେ ଏମ୍ ବି ଏସ କଲେ ଦେଲେ। ପିଜି ସରିଲା ଶିବ ସ୍ପେଶିଆଲିଷ୍ଟ କଲେ ସେଠି ଚାଲିଥିଲା ତାପରେ ଦେଖିଲା ପରେ ଜାଣଥିବ କେଜାଣି।
ମାନେ କଣ ମାନେ ନ୍ୟଚୁରାଲ ଡେଥ ନା ଅନ୍ୟଚୁରାଲ?
ନାଇଁ ନାଚୁରାଲ ତ ନୁହେଁ ଥାଟୀ ଏଇଟ ଇଅର ନାଚୁରଲ ଡେଥ କୋଉଠୁ ଆସିବ କିଛି ପ୍ରୋବ୍ଲେମ ହେଇଥିବ ନା।
ହୁଁ। ହଁ କଣ ହେଇଥିବ ଆମେ ତ
ଆଜ୍ଞା ଆଜ୍ଞା ଆମେ ଭାଇ ମାନଙ୍କୁ ପଚାରନୁ ଭାଇ ମାନେ ଯଦି କାଳେ କଣ କହିବେ କି କହିବେନି କିଛି ଡର ମାଡ଼ଲା ନା କାଳେ ଭୁ କଣ ଭାବିବେ ଛୁଆ କାଇ ପଚାରଛନ୍ତି, ସୁ ଭାଇ ମାନଙ୍କୁ ପଚାରୁ କ ପାଇ ହେଇଯାଇଥିଲା। ସେ ଧୀରେ ଧୀରେ ଜଣା ପଡିବ କି କଣ ହେଇଥିଲା କଣ ନାଇଁ।
ହୁଁ ହୁଁ। ହଉ ତାହେଲେ ମୁଁ ରଖୁଛି ପରେ କେତେବେଳେ କଥା ହବା ଆଉ।
ଆଜ୍ଞା। ଶୁଭ ରାତ୍ରି।